ହାଲୋ।
ହଁ ହଁ ହେଟା ପଚାରନି।
ହାଲୋ।
ହାଲୋ।
ହାଲ।
ହଁ କଣ କରୁଛ? ହାଲୋ।
ହାଲ। ହାଲ।
ହ୍ୟାଲୋ।
ହାଲୋ।
ହାଲୋ।
ହାଲୋ।
ହାଲୋ ଶୁଭିଲା? ହାଲୋ।
ହାଲୋ। ହାଲୋ।
ହାଲୋ।
ହାଲୋ। ହଁ ଶୁଭିଲା?
ଏବେ ହଁ ଶୁଭିଲା। ବ୍ଲୁଟୁଥ୍ କାଢିଦିଅ।
ହଁ ହଉ।
ହଁ କଣ କରୁଛ? କିଛି ନାଇଁ ରେ ବଇଥିଲି ଟିକେ। କେମିତି ଅଛ? ଭଲ ଅଛ?
ହଁ ହଁ।
ଆଉ କଣ ଚାଲିଛି?
ଏମିତି ମୁଁ ବି ଗ-ଏମିତି ମୁଁ ବି ଗଢିଥିଲି
ଓହୋ ହୋ। ଲଞ୍ଚ ସରିଲା?
ହଁ ହଁ ଲଞ୍ଚ ହେଇଗଲା। ଆଉ ତମର? ଲଞ୍ଚ କଲ କି? ନାଁ। ହେଲୋ। ହାଲୋ। ହାଲ। ହାଲୋ।